ହା ଲୋ।
ହା ଲୋ।
ହା ଲୋ।
ହା ଲୋ।
ହା ଲୋ। ସୁବିଲା।
ହା ଲୋ।
ହା ଲୋ।
ହା ଲୋ।
ହା ଲୋ। ସୁବିଲା।
ହଁ ସୁବିଲା।
ଲାଇନ ରେ ଟିକେ ରୁଅ।
ଲୋ। ହାଲୋ ହାଲୋ। ହା ଲୋ।
କୁହ।
ଏଥିରେ ଲାଇନ।
ରୋ। ମୁଁ ସେତେବେଳୁ ହାଲୋ ହାଲୋ ହଉଛି ମୋର ନେଟୱାର୍କ ନାହିଁ ଶୁଭୁନି ମୁଁ କଣ କରିବି। ହାଲୋ।
ତୋର ନାହିଁ
ମୋର ନେଟ୍ ସ୍ଲୋ ଅଛି। କଣ କରୁଛ କି? କନ୍ କରୁଚ?
ବସିଚି।
ହ୍ୟାଲୋ,
ହଁ
ଭଲ ପିଲା। କଣ ଖାଇଥିଲ?
କେଜାଣେ ଜାଣିନି।
ହ୍ୟାଲୋ,
ହଁ ହ୍ୟାଲୋ,
ଭୁମନ କଣ ପାଇଁ ଆସିଥିଲା?
ବୁଲି,
ଯା ହଉ ସକାଳୁ ସକାଳୁ ଥର ଭୁବନ ବୁଲା ହଉଛି ଆଉ।
ହୁଁ ତାପରେ
ନା, କିଛିନାହିଁ।
ହୁଁ ଅ ଫୋନ ଗ୍ଲାସ ଫାଟି ଯାଇଛି।
କେମିତି?
ମୁଁ ଜାଣିନି ଏଇଟା ଏଇନା ଦେଖିଲି ଗ୍ଲାସ୍ ଟା ଫାଟିଛି ବୋଲି।
ଏଇ ଯୋଉ ଆରେ ଇଏ ବାହା ହେଇକି ଯାଇଛି କି?
କିଏ?
ଏ ଯଉ ଫୁକୁ ସଣ୍ଡ ସଣ୍ଢ।
କଣ ହେଲା?
ସେ ବାହା ହେଇଗଲା କି?
ନାଇ ତ,
ତା ଗାର୍ଲଫ୍ରେଣ୍ଡ-ଏ-ଏ-ଏ ଶଙ୍ଖା ସିନ୍ଦୁରୁ ପିନ୍ଧିଥିଲେ ଦେଖିଛ ନା ନାଇ?
କେଜାଣି,
ହଁ ଶିବୁର ଭାଇ ତ ଭଉଣୀ ବର୍ଷା ସେ ଶଙ୍ଖା ସି ମାନେ ଯୋଉଟା ବାହା ହେଲା ପରେ ଯେମିତି ଶଙ୍ଖା ପିନ୍ଧନ୍ତି ଆଉ ସିନ୍ଦୁର ସେ ସିନ୍ଦୁର ପିନ୍ଧି ପିନ୍ଧିଲା,
ହଁ। ଭଲ, ଆ-ଆ-ଆ
ଦେଖିଥିଲି ଷ୍ଟୋରି।
ହ ଭଲ ଭଲ।
ହୁଁ।
ତୁ କୋଉଠି ଅଛୁ କହିଲୁ?
ମୁଁ ତ ଘରେ ଅଛି। ମୁଁ କୋଉଠି
ବ୍ୟାକଗ୍ରାଉଣ୍ଡ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ପୁରା ଗେରେ ଗେରେ ଗେରେ ଗେରେ ସୁୁଭୁଛି। ତ କ ଭଏସ ଟା ପୁରା କଟ୍ ହଉଛି। ଜି,
ସେ ଗଲାନି ରୁହ ଟିକେ। ଶୁଭିଲା?
ହୁଁ
କୁହ,
ହେଲୋ,
କୁହ।
ଖାଲି ହାଲୋ କୁହ ଏଇରା ରେ ଦିନ ଯିବ। ନା ଆଉ କିଛି କୁହାକୁହି ନାହିଁ।
ହଁ, ତମେ କହିପକଉନା କି।
ହଁ, କଣ ଟା କୁହନ୍ତି?
କିଛି ।
ଏଇନିକା ଆଇଲେ।
ତମ ଝିଅକୁ କାଲି କହିଲି, ମୁଁ କହିଲି ଟିକେ ବୁଝେଇକି କହିବ ଢେଙ୍କାନାଳ ବସ୍ ଟା ନା ହଉ ବାପା ଆସନ୍ତୁ, ମୁଁ ବୁଝିକି କହିବି।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
ମୁଁ ତାକୁ କହିଲି ମତେ କଲ କରିଦବ, କହିଲା ହଉ ଦେଖିଆ।
କୋଉଟା ରେ କଲ କରଥିଲୁ କି?
କାଲି ସେ ସେଥିରେ ସେ ଥିରେ ତା ନମ୍ବର ତମେ ତମେ ଯେତେବେ କହିଲନି, କଲ କରିବା ପାଇଁ ତାକୁ ତା ନମ୍ବର ରେ କଲ୍ କରିଥିଲି।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
ତମେ କଣ ପାଇଁ ଖାଲି କଲ ଟା ଠୁ ଛଡେଇ ନେଲ ଫୋନ ଟା।
ଯାହା ହେଲା। କି ଫୋନ୍ ଟା ମୋର ମୋ ଫୋନ୍ ଟା ମୁଁ ଧରନ୍ତିନି କି।
ସେତେବେଳେତା ସହିତ କଥା ହଉଥିଲି।
ଓ ହୋ।
ଦେଖିନ କି?
ନାଇଁ।
କେମିତି ଦେଖିପାରିଲନି। ନା ସେ କାଟିକି ଦେଲା।
କେଜାଣି?
ଦେଖାଯିବନି ତ।
ଉଁ
ଦେଖାଯିବ କି ସେ। ହୁଁ।
ହଁ।
କାଲି ଖାଇଲା ପରେ ଯାଇକି ମୋ ମୁଣ୍ଡ ବିନ୍ଧା କମିଲା।
ଆଁ।
କାଲି ଖାଇସାରିଲା ପରେ ଭାତ, ଯାଇକି ମୋ ମୁଣ୍ଡ ବିନ୍ଧ କମିଲା।
ଭଲ।
ଏ କାଲି କଣ କହିଲ ଏଗାରଟା ବେଳ ଯାଏ ଗଲୁ। ହେଲା। ସାଢ଼େ ଦଶଟା ଏଗାରଟା ବେଳକୁ ଆମେ ଖାଇକି ଯାଇନଥିଲି କି ଯୋଉ କଣ ତ ଭାତ ଦିଟା ଖାଇ ଦେଇକି ଯାଇଥିଲି।
ହୁଁ।
ତାପରେ ଆଉ କିଛି ଖାଇନଥିଲି, ସେଇରା ମୁଣ୍ଡ ବିିନ୍ଧିଲା। ଖରାରେ ମୁଣ୍ଡ ବିନ୍ଧା ।
ହୁଁ।
ଆସିକି ଖାଇଲା ପରେ ଯାଇକି ମୁଣ୍ଡ ବିନ୍ଧା କମିଲା।
ହଁ ଭଲ
ହୁଁ।
ପେଟ ।
କଣ ପେଇ?
କେଜାଣି।
ଖାଇନଥିବ କିଛି।
ଝାଡ଼ ଝାଡ଼ା ଝାଡ଼ା ଲାଟିନ୍ ଲା ସରି ଲାଟିନ୍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
ଲାଟିନ ମୁଁ ଯାଉଥିଲି ମତେ ଅଧାବାଟରୁ ଟାକିକି ନେଲେ ଭଗବାନ।
ହୁଁ ଆଉ ତମ ଘର କେବେ କଣ କାମ ହବ ପୁଣି।
ଆଁ?
ଆଉ ତମ ଘର କାମ ଚାଲିଚି ନା ନାହିଁ।
ନାଇଁ ଆମର ତ ଛୁତିକିଆ।
କେମିତି?
ମୋ ଜଗା ଭାଇର ଗୋ ଗୋଟେ ଝିଅଟେ ଝିଅଟେ ନା
ଜଗା ଭାଇ କିଏ?
ଭୁବନେଶ୍ବର ହାଇଦ୍ରାବାଦ ଗଲା ଦିନ ଯାହା ଘରେ ରହିଥିଲି। ହୁଁ ହୁଁ।
ଭଲ ଭଲ।
ହୁଁ ହୁଁ। ବେଲ ବେଲ ଖାଇଦେ।
ହାଇଦ୍ରାବାଦ ରୁ ତମ ସାଙ୍ଗମାନେ କିଏ କଲ କରୁଛନ୍ତି ନା ନାଇଁ?
ଏ ନାରଣ ନାରଣ ସିଏ ଇଏ ଆଉ କଣ ତ ତା ନାଁ ଟା ସୁବ୍ରତ ସୁବ୍ରତ। ଏଇ ଦି ଜଣତ ଆଉ କିଏ କି? ହୁଁ ମଝିରେ ମଝିରେ କେତେବେଳେ କେମିତି ମନେ ପଇଲେ କଲ୍ କରୁଛନ୍ତି।
ମନେ ପଇଲେ ତାଙ୍କର ପୁଣି ଡିଉଟି ଦି ଜାଣିଚୁନା ନାଇଁ କେମିତି ହଉଚି ସେଠି।
ହୁଁ। ସେ ଭଲ ଭଲ ପୋଷ୍ଟରେ ରହିଯାଇଚନ୍ତି।
ହୁଁ ହୁଁ ତମେ ରହିପାଇଲନି।
ନା।
ରହିଥିଲେ ରହିଯା
ହୁଁ। ରହିିଥିଲେ ନୁହଁ ବାର ହଜାର ଆସିଥିଲେ ବି ମୁଁ ରହିଯାଇଥାନ୍ତି। ଆଉ ଏତେ କମ ଆସିଲା କିଏ ରହିବ?
ଭଲ। ରାହୁଲ ଭାଇ ଏବେ କଣ କହୁଚୁ।
ସିଏ କଲ୍ କରୁଚି କହୁଚି ବୁଝିଲୁ ବୁଝିଲୁ ଜିତୁକୁ କହ ଜିିତୁକୁ କହ। କି ତମ ଘର କ ଆଜିର ପିଲା ତମେ ମାନେ ଓଲଟା କଥାବାର୍ତା କରିବ। ମୁଁ କଣ କରିବି ମୁଁ ତାଙ୍କ ଘର କତିରେ ରହୁଛି।
ଆରେ ଭୁବନ ପିଲା ଆଉ ତା ପାଖରେ ସବୁବେଳେ ଯଦି ବସିବ କି କଣ ତାକୁ ବହୁତ ଥର କହିଲେ ସିନା ଜଣେ କହିବ।
ଆରେ ମୁଁ ତାକୁ କଣ ଗୋଟେ କଲ କରିବି। ମୁଁ ଏଠୁ କଲ ଆ ଆଗୁଆ ଦେଇ ଦଉଚି ସିଏ? କିଛି ଗୋଟେ କହୁନି ଫୋନ ରିସିଭ କରୁନି ଆଗୁଆ ଦେଇଦବୁ।
ଆରେ ମୋର ଯୋଉ ଚାର୍ଜର ନୁହଁ। ମୁଁ ଯୋଉ ଚାର୍ଜର ଯୋଉ ପିନ୍ ବସିଲା ବେଳକୁ ତା ପଛକୁ ଟିକେ ନାକୁରୁ କିନ୍ତୁ ଛିଣ୍ଡି ଗ ଯାଇଥିଲା।
ହୁ।
ତାକୁ ପୁଣି ବା ବାବୁନୁକୁ କହିଲି ସି ସେ ସେଲୋଟେପ ମାରିଦେଇକି। ତା ଉପରେ ଯୋଉରା ରବର ଭଳିଆ ଗୁରା ହଉନି ଯୋଉ ଇଏ ଚାର୍ଜରରେ ଉପରେ।
ହୁଁ ହୁଁ।
ସେଇରା ଗୁରେଇ ଦେଇଛି ସେ ରହିଲା ପୁରା।
ଉଁ ହୁଁ ଭଲ।
ନହେଲେ ନାଇଁ ଛିଣ୍ଡି ଯାଇଥାନ୍ତା।
ସେମିତି ଟିକେ ଛିଡିଥାନ୍ତା।
ହୁଁ ଖାଲି ଗ୍ଲାସ ଟେ କେମତି ଫୋନ ରେ ପକେଇବି କୋଉଦିନ?
ମୋ ଗ୍ଲାସବ ଭାଙ୍ଗି ଯାଇଛି ମୁଁ ଆଉ ଦେଖିନି ମୁଁ ଏଇନିକା ଦେଖୁଛି।
ମୁଁ କହିନି ପକାଇବ ମୋ ଗ୍ଲାସ୍ ଆଉ କିଛି ବି ନାହିଁ ପୁରା ଏପଟ ସେପଟ ହେଇକି ପୁରା ଯାଇଛି।
ତମର ଖାଲି ଫ ମାନେ ମୋ ଫୋନ ଉପରେ ନଜର
କପାଇଁ
ମୁନା ବାପି କି ତମେ ମାନେ ଫୋନ ଗୋଟେ ଗୋଟେ ଧରିଛ ତମ ଫୋନ ତମେ ତମେ ଧରନ କି ମୋ ଫୋନ ମୁନା ଆସିକି ସେମିତି କହୁଛି ଦେ ତୋ ଫୋନ ଟା ଫିଙ୍ଗିଦବା ଦେଖିଆ, କାହା ଫୋନ ତମେ ତମ ଫୋନ ଭାଇ ଫିଙ୍ଗ, ମୁଁ ଭାଇ ମୋର ଡୁ ପ୍ଲିକେଟ ଡିସପ୍ଲେ ପକେଇ ପାରିବିନି ସେ କୋରକୁ ବି ପଠେଇ ଡପ୍ଲିକଟ ସପ୍ଲେ ପେଇ ପାରନି ସେ କିବେ ଅରିଜିନାଲ ଆେ ଜାଣିନୁ ଯେ ଆମେ ଫୋନ ଦୋକାନ ରହନୁ ଆମେ ଜାଣିନୁ
କଣ ପାଇଁ ମ ଫୋନ ଯଦି ଥରେ ଗଲା ଗଲାଲୋ ମା ବାବୁନୁଁ ଘର ଫୋନ୍ଟା, ଯେଉଁ ତାଙ୍କ ପୁରୁଣା ଫୋନ୍ଟା ଥରେ ଡିସପ୍ଲେ ଉଠିଥିଲା ତା ବାପା ଗୋଟେ ପକେଇଥିଲେ ଏବେ ଚିଙ୍କି ଯାଇ ତା ମାମୁଁ ଘରକୁ, ସେମିତି ତା ମାଇଁ କୁଆଡେ ଧରିକି ପକେଇଦେଲେ ନା କଣ କଲେ କେଜାଣି? ଡିସପ୍ଲେ ଉଠି ଯାଇଥିଲା ପୁଣି ଏବେ ଆଗରେ ପକେଇଛନ୍ତି।
କେତେ ଟଙ୍କା ଲେଖା ଦେଇକି ପକଉଛନ୍ତି?
ଜାଣିନିି
ଆଉ
ନା
ହୁଁ। ଭଲ
ହୁଁ
ହୁଁ ଉଁ
ଆ କାଲି କଣ ହେଲା କହିଲ ପୁସିଆନା ମତେ ଦେଇଥିଲେ କେତେ ଟଙ୍କା ମଝିରେ ଯୋଉର ଫାଷ୍ଟ ଯ ଥିଲୁ ଭୁବନ ପୁସିଆନା କହିଲା ମୋ ପାଇଁ କୁ ମୁଁ ଆଣିଦେଲି କୋଡିଏ ଟଙ୍କାର, ମତେ କହିଲେ ଆସେ ତୋତେ ଘର ଦେଇଦେବି, ଦେଇଦେବି ବୋଲି ଆଉ ଦେଲେନି। ତାପରେ ମୁଁ ନେଇକି ପୁଣି କୋଉଦିନ ଗୋଟେ ଦେଇଥିଲି ମୁଁ କୋଡିଏ ଟଙ୍କା ନେଇକି ଫେରଇଲି ମତେ ଆଉ କହିଲେନି ତେ ହଁ ତୁ ନେଇଯା ପଇସାଟା ବୋଲି, ମତେଆଉ କହିଲିନି, ପୁଣି କାଲି କଣ ମୋ ପାଖେ ଜମା ପଇସା ନଥିଲା ମୁଁ ଭାବି ପୁଷିଆନା ଦେଇଥିଲେ ଦେଢ ଶହ ଟଙ୍କା ମେଡିସିନ ପାଇଁ ମୁଁ କହିଲି ଆଉ ପୁଷିଆନା ତ ମେଡିସିନ ପାଇଁ ଦେଇଛନ୍ତି। ଶହେ ପଚିଶ ଆଉ ପଚିଶ ଟଙ୍କା ବଳିଲା ମୁଁ ଭାବିଲି ହଁ ପୁସିଆନା ଙ୍କୁ ଆ ଫୋନ କରି କହିଦେବି ପୁଷ ଦେଢ ଶହ ନୁ ଶହେ ପଚିଶ ନେଲା। ଆଉ ପଚିଶ ଟଙ୍କା ବଳିଛି, ମୁଁ ଭାବିଲି ହଁ ମତେ କହିବେ ଝିଅ ନେଇଯା ଖାଇଦବୁ ବୋଲିକି କଣ ମୁଁ କିଛି କହିଲଣି ମୁଁ ସେ ପଇସା ଆଣିକି ଫେରାଇଲି ପଛିକା ଆଉ କହିଲେଣି ନେ ତୋ ପଇସା ବୋଲି, ମୁଁ କହଲି ୟାଙ୍କୁ ତ ଇଛା ନାହିଁ। ଦବା ପାଇଁ କି କଣ ମନେପଡୁନି, ମୁଁ କାଇଁ ମାଗିବି ତାଙ୍କୁ ଦିଅ? ପଇସା ବି ମାଗିଲିନି ଆଉ ଆଉ କଉଦିନ ଗଲେ ଆଣି ଦେବି ଗୋଟେ ଜିନିଷ ଟେ ନା
ତାପରେ
ପଇସା ଥିଲେବି ମୁଁ କହିବିନି ପୁଷିଆନା ମୋ ପାଖରେ ଅଛିବୋଲି, ମୁଁ କହିବି ମୋ ପାଖରେ ପଇସା ନାହିଁ, ତମେ ଦିଅ
ହୁଁ ଭଲ ବଢିଆ ବଢ଼ିଆ
ସେ କଲ ଟା ତମେ କରିଚ ପା ଶୁଭୁନି
ହଁରେ
ଓ ହୋ ଭଲ।